ଲୋ।
ହଁ ଭାଉଜ ନମସ୍କାର।
ହଁ ନମସ୍କାର, କଣ କରୁଛ?
କଣ ଏତେ ଦି ଏଇଠି ବସିଥିଲି ଯେ ଆଉ କଣ ଏତେ ଦିନ ପରେ ମୋ କଥା ମନେ ପଡିଲା ନା କଣ ବା?
ହଁ ଆମେ କେହି ନଥିଲୁ ତ।
ଅ ହୋ ଆଉ କଣ ସବୁ ଭଲ, ଘରେ ସମସ୍ତେ ଭଲ ଅଛନ୍ତି?
ହଁ ସମସ୍ତେ ଭଲ ଅଛନ୍ତି ଆଉ କଣ।
ଆଉ ବାପା ବୋଉଙ୍କ ଦେହ ପା, ସବୁ ଭଲ।
ହଁ ଆମେ ଯାଇଥିଲୁ ଟିକେ ଘର ଆଡେ ଟିକେ ବୁଲିବାକୁ ଯାଇଥିଲୁ ତ।
ଆଚ୍ଛା। ଆ ତମେ ତ ଓହୋ ମୁଁ କହିଲି ଏତେ ଦିନ ପରେ ଯା ହଉ ଭାଉଜଙ୍କର ମନେ ପଡିଲା ଟିକେ ଭଲ ଲାଗିଲା ଫୋନ କଲ କୁହ?
କଣ କରୁଥିଲ?
ନାଇଁ ମୁଁ ଏଠି ବସିଥିଲି ଆମର ଟିକେ ଚାଲିଛି ଏଇଠି ରୋଷେଇବାସ ସରିଲାଣି। ଖାଇବୁ ଖାଲି ବସିଥିଲି ମୁଁ କହିଲି ଫୋନ ଦେଖୁଥିଲି ତମେ ଫୋନ କଲ ଆଉ।
ହ ପିକନିକ ଯିବ?
ପିକନିକ କୁଆଡେ ବା?
ଏଇଟା ଆମ ଏଇ ଘରରେ ବୋଉ ଙ୍କ ସ ଗ୍ରୁପ ଯାଉଛନ୍ତି ସବୁ ପିକନିକ ଯାଉଛନ୍ତି ସବୁ ବୁଲିବା ପାଇଁ। ନୟାଗଡ଼ ସବୁ ଯାଉଛନ୍ତି ବୁଲିବା ପାଇଁ।
ନୟାଗଡ଼ ଯାଉଛନ୍ତି।
ହଁ।
ଆଚଛା ଆଚ୍ଛା କେବେ ଯାଉଛନ୍ତି ବା?
ଏଇ ମାସ ଲାଷ୍ଟ ଆଡ଼କୁ ଯିବେ ଆଉ।
ଓହୋ ଏ ମାସେ ଲାଷ୍ଟ ନାଇଁ?
ହଁ। ଯ ହଁ ସେ ବା ହେଇଛନ୍ତି କଣ କହିଲ ହଉଚି ଜଣେ ଲୋକ ସାଙ୍ଗରେ ତିନି ଜଣ ନେଖା ଯିବେ।
ନା ଗ୍ରୁପ ଗ୍ରୁପ ରୁ ହଁ ଗ୍ରୁପ ରୁ
ଆଚ୍ଛା ମାନେ ଗୋଟେ ମେମ୍ବର ହିସାବ ରେ ତାଙ୍କ ପରିବାର ଲୋକ ତିନି ଜଣ ଫ୍ରିରେ ଯିବେ, ଏୟା ତ।
ହଁ। ଫ୍ରି ରେ ଯିବେ ଆଉ। ଆ ସେଥିପାଇଁ ମୁଁ କହିଲି ତମେ ବି ଯାଇଥାନ୍ତ ଯଦି ଆମ ସାଙ୍ଗରେ
ହ ହଁ ଯିବା ନା। ମତେ ତ ବଢିଆ ଲାଗେ, ମାନେ ପିକନିକ୍ ଯିବାକୁ ମୋର ବହୁତ ମତେ ପ୍ରିୟ। ମୁଁ ବା ଗତ ବର୍ଷ ନୟାଗଡ଼ ଯାଇଥିଲି।
ହଁ ସେ କହିଲା ଆମ ଘରେ ନୁହଁ ଆମ ଘରେ ତ ଆମେ ତିନି ଜଣ ଲୋକ। ଆଉ ଆଉ ଜଣେ କିଏ ସର୍ଟେଜ ହଉ ତ ଆଉ ଜଣେ ପୁଣି କିଏ ଯିବା ଦରକାରେ।
ହଁ ହଁ ଆ ମୁଁ ଯିବି ଆଉ। ମୁଁ ଘରେ ପ ଘରେ ତ କହିଲେ ବୋଉ କହିବ ତୁ ଯାଇଥିଲୁ ଗତ ବର୍ଷ ଆଉ ପୁଣି କଣ ଯିବୁ। ମୁଁ ତାକୁ କହିବି ଆଉ ମୁଁ କହିବି ଭାଉଜ କହିଛନ୍ତି ଯିବି ବୋଲି ଆଉ ହେଲା। ମୁଁ କିନ୍ତୁ ଯାଇଥିଲି। ବଢିଆ ବଢ଼ିଆ ଜାଗା ଅଛି ଭାଉଜ। ଆର ବର୍ଷ ଆମେ ଯାଇଥିଲୁ, ଗତ ବର୍ଷ
ହଁ ତମ ଘରେ ନହେଲେ କିଏ ଯିବେ? ତମ ଘରେ ଯିବେ ଯଦି ସେମାନେ ବି ସମସ୍ତେ ବି ପଇସା ଦେଇକି ବି ଯାଇପାରିବେ।
ଯାଇପାରିବେ? ଆଉ ତାହେଲେ ଠିକ୍ ଅଛି ତାହେଲେ ଆମ ଘରକୁ ମୁଁ ସମସ୍ତେ ଆମ ଆମର ତ ସମସ୍ତେ ମାନେ ମିଶିଲା ବେଳକୁ ନଅ ଜଣ।
ଅ ହଁ।
ଆଉ ଆମର ନଅଟା ଟିକେଟ୍ ରଖୁନ ଆମେ ଯିବୁ ନହେଲେ।
ହଁ ନହେଲେ ମୁଁ ସେ କହିଦେବି ନଅ ଟା ଟିକେଟ୍ ନହେଲେ ରଖିବେ ଯିବା ପାଇଁ।
ହଁ ମୁଁ କଣ ମୁଁ ଗତ ବର୍ଷ ଯୋଉ ଯାଇଥିଲି ଆମେ ସବୁ ଯାଇଥିଲୁ କଲେଜ୍ ପିଲା କଲେଜ୍ ତରଫରୁ ଆମେ ସବୁ ଯାଇଥିଲୁ ସାଙ୍ଗମାନେ। ଯଦି ତମେ ଯିବ ଆଉ ତାହେଲେ ଆମ ଘର ଲୋକ ଯିବେ।
ହଁ ତମ କଲେଜ୍ କଣ ପିକନିନ୍ ହଏ?
ହଁ କଲେଜ ପ୍ର ପ୍ରତିିବର୍ଷ ପ୍ରତିିବର୍ଷ ଆମର। ଆମେ ଫାଷ୍ଟ ଇୟର ବର୍ଷ ଯାଇ ଥିଲୁ ଅ ଷ୍ଟଡି ଷ୍ଟଡି ଟୁୁର୍ ରେ ଆମେ ଯାଇଥିଲୁ ବିଧାନସଭା ଭିତରକୁ। ହଁ। ତା ପର ବର୍ଷ ପୁରୀ ଯାଇଥିଲୁ। ତା ପର ବର୍ଷ ଥାର୍ଡ ଇୟର ବି ପୁରୀ। ହୁଁ, ତାପରେ ଆଉ ଗୋଟେ ହଁ। ତାପରେ ଗ ପୁରୀ ତମେ ଆଉ ଯାଇନ?
ନା ମୁଁ ଯାଇନି। କେବେ ଯାଇଥିଲ ଯାଇଥିଲି ଯେ ଖାଲି ଏତେ ଜୋର ରେ ମେଘ ହେଲା ଯେ ଆଉ କୋଉ ଜାଗା ଦେ ଦେଖିପାରିଲୁନି ଦର୍ଶନ କରିପାରିଲୁନି ସେନ୍ତି ଆଇଲୁ ମେଘେ ରେ। ଖାଲି ଠାକୁନ୍ ଦେଖି ଦେଇ ପଳେଆଇଲୁ। ଆଉ କୋଉ ଜାଗା ଆଉ
ଆଉ ତମେ ଏବେ ଚାଲୁନ। ସୁନାବେଶକୁ ଆମେ ଯିବାର ଅଛି ତମେ ଯିବ?
ହଁ ନହେଲେ ଗଲେ ହବ ମୁଁ କେବେ ଯାଇନି ତ।
ହଁ ସୁନାବେଶକୁ ଯିବ ଯଦି ତ ଶ୍ରୀମନ୍ଦିର ଭିତରକୁ ତ ଆଲାଉ ନାହିଁ। ଯିବା ପାଇଁ ଶ୍ରୀମନ୍ଦିର ଭିତରକୁ ତମେ ଯାଇପାରିବନି ସେଦିନ ଗଲେ। ଆ ଏଇ ରଥରେ ରଥରେ ଦର୍ଶନ କରିବ, ଭଗବାନଙ୍କୁ ଦର୍ଶନ କରିକି ଏଇ ବଡ ଦାଣ୍ଡରୁ ଆସିବ।
ହଁ ମୁଁ କେବେ ରଥ ବି କେବେ ଦେଖିନି ଯାଇକି ବି।
ହଁ ରଥରେ ତ ଯେ ରଥଯାତ୍ରା ଦିନ ତ ଭିଡ ହୁଏ। ଚାହିଁଲେ ଯିବା। ଭଗବାନଙ୍କ ଆଶୀର୍ବାଦ ହେଲେ। କିନ୍ତୁ ସୁନାବେଶରେ ଆମେ ଯାଉଚୁ ପ୍ର ପ୍ରତି ବର୍ଷ ଯାଉଚୁ, ତମେ ଯଦି କହିବ ବି ଯିବ କିଛି ଅସୁବିଧା ନାହିଁ।
ହଁ ଏଇ ବର୍ଷ ତମେ ଗଲେ ମତେ ଟିକେ କହିବ ମୁଁ ଯିବି ଆଉ।
ହଁ ହଁ ମୁଁ ଏବେ ଯିବି ଏବେ ଆମେ ତ ବୋଲେର କରିକି ଯାଉଚୁ ସ ଆଉ ତମେ ଆମେ ଯୋଉ ଯାଉଚୁ ବ ବାହାର ପିକନିକ ଯାଉଚୁ ବସ୍ ରେ ଯାଉଚୁ। ତମେ ମୋ ପାଇଁ ସେପଟେ ନଅଟା ଟିକେଟ ରଖିଥିବ।
ହଁ ହଁ ନଟା ଟିକେଟ ରଖିଦେବେ ଆଉ। ଆମେ ତ କେବେ ନୟାଗଡ ଯାଇନୁ ଏବସ ଫାଷ ଯିବୁ ଫାଷ୍ଟ ଯିବୁ।
ସୁନ୍ଦର ଜାଗା ଅଛି।
ଆମର କହୁଛନ୍ତି କହିଲ ଆମର ସବୁ କହୁଛନ୍ତି କୋଉଟି ଯିବେ କହିଲ ଆମର ସବୁ କହୁଛନ୍ତି କୋଉ କୋ ଜାଗା ଯିବେ କହୁଛନ୍ତି କ ରାମ ମନ୍ଦିର ଅ ଯିବେ ଆଉ
ହଁ ସୁ ରାମ ମନ୍ଦିର ସିଏବା ଭାରି ସୁନ୍ଦର ହେଇଚନ୍ତି। ସେ ଏବେ ହେଇଚନ୍ତି ଫତେଗଡ ରାମ ମନ୍ଦିର ସେ ନୟାଗଡରେ।
ହଁ ହଁ।
ଆମେ ପ୍ରଥମେ ଯୋଉ ଗଲୁ ଯୋଉ ଦିନ ଆମେ କାଲି ବୁଲିବୁ ତ ଆଜି ଏଇ ଆଟା ନଅଟା ରାତିରେ ବ ସମସ୍ତେ ଖାଇର ମାନେ ଖାଇକି ରାତି ଖାଇବା ଖାଇକି ବସ ରେ ଆମେ ବସିଲୁ ଆମର ନିଜର ବସ ହେଇଥିଲା ଯୋଉ। ଆମେ ସମସ୍ତେ ବସିଲୁ ରିଜର୍ଭ। ହଁ ରିଜର୍ଭ କରି ଆମେ ସବୁ ବସିଲୁ ତାପରେ ଆମେ ସମସ୍ତେ ବସି କି ଆମେ ଭୋର ତିନିଟା ସୁଧା ଆମେ ସବୁ ପହଞ୍ଚି ଗଲୁ।
ଅ ପିଲା ତ ଯାଇଥିବ ପୁରା ମସ୍ ମଜା ମସ୍ତି କରି ପା ଯାଇଥବ ଆଉ।
ତି ଆମର ପୁରା ଗୋଟେ ବକ୍ସ ନେଇଥିଲୁ ବକ୍ସ ଟାକୁ ଆମେ ରାତି ପାହି ନଥି ଥିଲା ଯେହେତୁ ତିନିଟା ବେଳେ ଆମେ ପହଞ୍ଚି ଗଲୁ ଆମେ ବସ ରୁ ଓହ୍ଲେଇକି ବସ ଆଗରେ ଲାଇଟ ପକେଇକି ଗୋଟେ ଡିଜେ ବକ୍ସ ଥୋଇଦେଲୁ। ଛୋଟ ବ୍ଲୁଟୁଥ ର ବକ୍ସ ଥୋଇକି ସବୁ ସାଙ୍ଗମାନେ ପୁରା ଡ୍ୟାନ୍ସ
ବାଥ୍ ହଁ ପା ଡ୍ୟାନ୍ସ କରି ଯାଇଥବ ଦା କରି କରି ଯାଇଥିବ ଆଉ ବାଟ ଜଣା ଜଣା ପଡିବନି।
ବାଟ ଜଣା ପଡ଼ୁନି ବସ୍ ଭିତରେ ବି ବହୁତ ପିଲା ନାଚୁଥିଲେ।
ହଁ ଆଁ।
ଏପଟେ ସାର୍ ମାନେଏ ସବୁ ସାର୍ ଆଉ ମ୍ୟାମ ଯୋଉ ସବୁ ଯାଇଥିଲେ ସେମାନେ ସବୁ ବସ ଥାନ୍ତି ମ୍ୟାମ ବି ଆମର ବହୁତ ବଢିଆ। ଆମ ସହିତ ପିଲାଙ୍କ ଭଳିଆ ଡ୍ୟାନ୍ସ ବି କରୁଥାନ୍ତି।
ହଁ।
ତାପରେ ଆମେ ଗଲୁ ଫତେଗଡ ରାମ ମନ୍ଦିର ବୁଲିଲୁ।
ସାର୍ ମେମ ବି ଯା ତମ ସାର୍ ମେମ କେ କେତେ ଜଣ କି?
ଏସ୍ ସାର୍ ମ୍ୟାାମ ଯାଇଥିଲେ ଆମର ଆମ ଯିଏ ଏଚ୍ ଓ ଡି ଥିଲେ। ଏ ବି ମାନେ ଦି ଦି ଜଣ ଆମ ସବୁ ଡିପାର୍ଟମେଣ୍ଟ ଆମେ ସବୁ ମିଶିକି ଯାଇଥିଲୁ ନା। ଆମ ଡିପାର୍ଟମେଣ୍ଟର ଆମ ଏଚ୍ ଓ ଡି ଆମ ମ୍ୟାାମ ଯାଇଥିଲେ ଏମତି ମିତି ମିଶିକି ସାତ ଆଠ ଜଣ ହେବେ ସାର୍ ଆଉ ମ୍ୟାାମ ମିଶିକି।
ପିଲା କେତେ ଜଣ।
ପିଲା ଆମେ ସବୁ ମିଶିକି ପଞ୍ଚାବନ ଛପନ ଜଣ।
ଗୋଟେ ବସ ରେ ଯାଇ ଥି ଏ ଗୋଟେ ବସ ଏତେ ପିଲା ବସ ଜାଗା ହେବେ।
ହଁ ହଁ ସେ ବା ପଞ୍ଚାବନ ମାନେ ଫିଫ୍ଟି ଫୋର ସିଟ ବାଲା ବସ୍।
ହଁ ତାପରେ
ତାପରେ ଆମେ ହଁ। ଆମେ ଭୋର ତିନିଟାରେ ପହଞ୍ଚିଲୁ ପହଞ୍ଚିକି ଫତେଗଡ ରାମ ମନ୍ଦିର ମାନେ ବୁମ୍ ଗଲୁ ଫାଷ୍ଟ। ସେଇଠି ଆମର ମାନେ ବସ୍ ରହିଲା ସେଠି ମାନେ ଜଳଖିଆ ସକାଳ ଜଳଖିଆ ଯୋଉ ଲୋ କ ଦି ଜଣ ଯାଇଥିଲେ ସେ ଉପମା ଆଉ ତରକାରୀ ବନେଇଲେ ସେ ବନେଇବା ଭି ତରେ ଆମେ ଗାଧୁଆ ପାଧୁଆ ସାରିକି ଝିଅମାନେ ତାପରେ ଆମେ ସବୁ ଗଲୁ ରାମ ମନ୍ଦିର। ଜଣ ସାଙ୍ଗ ପିଲା
କେମିତି ଚାଲି ଚାଲି ଗଲ ନା ମାନେ କଣ ଚାଲି ଚାଲି ଯିବନା କୋଉ ଗାଡି ଫାଡି ଯିବ ନା କେମିତିଆ ରାସ୍
ପ୍ରକାର ସୁବିଧା ଅଛି ତମେ ଚାହିଁଲେ ଯେମିତି କପିଳାସ ଯେମିତି ତମେ ଚାହିଁଲେ ପାହାଚରେ ଯାଇପାରିବ ଯିଏ ଆଚ୍ଛା ତାହେଲେ ଶୁଣ ଖାଲି ପାହାଡ କଟା ହେଇକି ରାସ୍ତା ହେଇଥିବ ଉପରକୁ ତମେ ଚାହିଁଲେ ପାଦରେ ଉପରକୁ ଉଠିକି ଚାଲିକି ଯାଇପାରିବ। ନାଇଁ ତ ତମେ ସେ ଠି ଯୋଉ ଭଡାରେ ଗାଡି ମିଳୁଛି ଟାଟା ମ୍ୟାଜିକ ହଉ ବୋଲର ହଉ ତମେ ତା ଦେହରେ ଉପରକୁ ଉଠି ପାରିବ ଆଉ ଯେମିତି ଆଉ କିଏ ପାହାଚରେ ଯାଉଛନ୍ତି। ଏଠି ପାହାଚର ସୁବିଧା ନାହିଁ କୋଉଠି ରାମ ମନ୍ଦିରରେ।
ହଁ ଯାହା ତମେ ଯିବ ଚାଲି ଚାଲି ଯିବ ନହେଲେ ଗାଡିରେ ଯିବ?
ହଁ ନହେଲେ ଗାଡିରେ ଯିବ ତ ଆମର ବହୁତ ଜଣ ଯିଏ ସବୁ ଲେଜି ସାଙ୍ଗ ସେ କହିଲ ନା ଆମେ ଚାଲିପାରିବୁନି ଆମେ ହଁ ଆମେ କିନ୍ତୁ ପନ୍ଦର ଷୋଳ ଜଣ ଝିଅ ପୁ ମାନେ ଆଉ ପୁଅ ପିଲା ସାଙ୍ଗବି ଆମେ କହିଲୁ ନା ନା କଷ୍ଟ କରିବା ନା ଦେଖିବା ବଢିଆ ସେ ଯିବା ଆମେ ପାହାଡ ଚଢିବା ଆମେ ତାପରେ ଚଢିକି ଉପରକୁ ଉଠିକି ଆମେ ସବୁ ଗଲୁ ସେମାନେ ଗାଡିରେ ଗଲେ। ଆମେ ସେଠି ଦର୍ଶନ ଉପରେ କଲୁ ବହୁତ ସୁନ୍ଦର ହେଇ ଚି ପୁରା ଏମିତି ସ୍ଵର୍ଗ ପରି ଲାଗୁଥାଏ। ତାପରେ ଆମ ଜିଲ୍ଲାରେ ତ ଆମେ ପାହାଡ ଦେଖିନୁ ସେଠି ସେ ପାହାଡ ଉପରକୁ ଗଲାବେଳକୁ ଆମକୁ ଯେମିତି ଲାଗୁଛି ସବୁ କିିଛି ମିଳିଗଲା।
ହେଠି କଣ ଅଧିକା ଅଧିକା ପାହାଡ?
ହଁ ସେ ପାହାଡର ପୁରା ଉପରେ ହେଇଛି ମନ୍ଦିର ନା ତମେ ଯେତେବେଳେ ଉପରକୁ ଉଠିଯିବ ତମ ତଳ ମାନେ ତଳ ଭାଗ ଯୋଉଗୁଡା ସବୁ ଦେଖାଯିବ ଭାରି ସୁନ୍ଦର ଦେଖାଯିବ। କୁହୁଡି କୁହୁଡି ଦେଖାଯାଉଥିବ।
ହଁ ତ ତମେ ଶୀତ ମ ଶୀତିଦିନେ ଯାଇଥିଲ ବୋଧେ?
ହଁ ଆମେ ସେଇ ଶୀତ ଦିନେ ଯାଇଥିଲୁ। ତାପରେ ଆସିଲୁ ସେ ଠୁ ଆସିକି ତଳକୁ ପ ଆସିକି ତାପରେ ଆମେ ଉପମା ତରକାରୀ ହେଇଥିଲା ଆମେ ସବୁ ସାରେ ମାନେ ମ୍ୟାମ୍ ମାନେ ଆମେ ସବୁ ଯୋଉ ମାନେ ଖାଇଲୁ ଖାଇକି ପୁଣି ବସ ରେ ନା ଆମେ ନ ଖାଇକି ଯାଇଥିଲୁ ଆଗ ଦର୍ଶନ କରିବା ପାଇଁ ଗଲୁ ତାପରେ ପାହାଡ ଓହ୍ଲେଇଲା ପରେ ସେମାନେ ବନେଇବେ ନା ଆମେ ଆଉ ଅପେକ୍ଷା କରିବୁ କି ସିଏ ଯେ ଯେତିକି ଯୋଉ ସମୟରେ ବନେଇବେ ଆମେ ସେଇ ସମୟରେ ଦର୍ଶନ କରିବାକୁ ପଳେଇଲୁ। ତମେ ଆ ଆସିଲା ବେଳକୁ ସିଏ ବନେଇ ସାରିଥିଲେ। ତାପରେ ଆମେ ଖାଇଲୁ ହଁ? ଖାଇସାରିକି ଆମେ ପୁଣି ପୁଣି ବସ ରେ ବସିଲୁ। ସେଠୁ ଗଲୁ କଣ୍ଟିଲୋ ନୀଳମାଧବ।
ହୁଁ ସେ ସେଠୁ ଅଳ୍ପ ବାଟ ହ ନା ଅଳ୍ପ ବାଟ ନା କେତେ ଦୂର?
ଅ ସେଇଠୁ କେତେ ଦଶ କୋଡିଏ କିଲୋମିଟର ପ୍ରାୟ ହବ ମୁଁ ତ ଏତେ ଭଲସେ ଜାଣିନି ଆମେ ତ ସବୁବେଳେ ହସ ମଜା କରିବାରେ ରହିଲୁ ଆଉ। ଆମେ କଣ ଆଉ ରୁଟ ଦେଖିଛୁ ଯେ କେତେ ଆଉ।
ନା ବାଟ ଯାକ ତ ଖାଲି ନାଚ ଗୀତ ଆଉ।
ହଁ ନାଚ ଗୀତ ଖାଲି ଆଉ କ କମ୍ପିଟିସନ ହଉଥାଇ ଗୀତ କମ୍ପିଟିସନ କରିଥାଉ ମ୍ୟାମ ମାନେ ବି ଗୀତ ବୋଲୁଥାନ୍ତି। ତାପରେ ହଁ ଅନ୍ତାକ୍ଷରୀ ହଁ ଠିକ କଥା କହିଛ। ତାପରେ ଆମେ ଗଲୁ କଣ୍ଟିଲ ନୀଳମାଧବ ତାପରେ ଆଉ ଗୋଟେ ଗୋଟେ ଗଲୁ ସେଠୁ ଗଲୁ କୋଉଠି ଆମର ରଘୁନାଥ ଯିୟୁ ନାଇଁ ମୁ ମୁଣ୍ଡିଆ ହନୁମାନ ପାଖରେ ଆମର ଖରା ବେଳର ଖାଇବା ଭୋଜି ହେଇଥିଲା।
ଓ ହଁ।
ଡିଆ ହନୁମାନ ପାଖରେ ଅଟକିଲୁ, ସେଠୁ ବୁଲାବୁଲି କ- ଆମେ ଯେମିତି ସବୁ ପାହାଢ଼ ଚଢିକି କି ସ ଦର୍ଶ
ନୀଳମାଧବ ଯୋଉ, ନୀଳମାଧବ ମନ୍ଦିର ବି ସେ ସେମିତି ଚଡ଼ିକି ଯିବ। ପାହାଡ ପଥର କାଟିକି ଯିବ।
ହଁ ହଁ ସେ ବୋହୁତ୍ ସୁନ୍ଦର ହେଇଛନ୍ତି। ସେମିତି ପାହାଡ କଟି ନୁହଁ, ସେ ତଳୁ କିନ୍ତୁ ତା ଉ ଉପରକୁ ଟିକେ ମନ୍ଦିର ପାହାଚ ଚଢିବ।
ଆ ସେ କହନ୍ତି କଣ ସେ କାଳେ ଜଗନ୍ନାଥଙ୍କ କଣ ଫାଷ୍ଟ ରୂପ ନା କଣ କହନ୍ତି ବା?
ହଁ ହଁ। ସେ ବିଶ୍ୱା ସେବା ନୀଳମାଧବ ପ୍ରଥମେ ସେ ତ ସେଇଠି ପୂଜା ପାଇଥିଲେ ଜଗନ୍ନାଥ।
ହଁ।
ସେଇଠୁ ତାପରେ ଶୁଣୁନ, ଆଉ କେତେ ସବୁ ସ୍ପଟ। ତମେ ଯିବ ନା ନେଷ୍ଟ ଶେମ୍ ଜାଣିଥିଲେ ପୁଣି ଭଲ ହବ ଯିବା ପାଇଁ।
ହଁ।
ହଁ ତାପରେ ଆମ୍, ମୁଣ୍ଡିଆ ହନୁମାନ ବି ଗୋଟେ ବଢିଆ ଜାଗା। ସେଠୁ ଆମର ଖରାବେଳ ଖାଇବା ହେଲା ତିଆରି ଆମେ ଯେହେତୁ ମନ୍ଦିର ଯାଉଛୁ, ଆମର ଆମିଷ ହେଇନଥିଲା। ସବୁ ନିରାମିଷ ଆମର ହୋଉଥିଲା। ନିରାମିଷ ହୋଉଥିଲା। ଆମେ ବନେଇଲୁ କଣ? ଆମେ ଏଖା ସେଠି ଖାଇବା ବନା ହେଲା, ଆମେ ସେଠି ଦର୍ଶନ କରି ଆସିକି ସେଇଠି ଆମେ ଲଞ୍ଚ କଲୁ ଲଞ୍ଚ କରିକି ଖାଇବା ଡାଲି ଏମିତି ନର୍ମାଲ ଖାଇବା ଡାଲି, ପନିର ହେଇଥିଲା କୋବି ପନିର ଫୁଲ୍ କୋବି ଆଳୁ ପନିର୍, ଆଉ ଖଟା, ପାମ୍ପଡ଼ ସାଲାଡ଼। ଏତିକି ହେଇଥିଲା ବାସ୍। ତାପରେ ସେଠି ଖାଇକି ଆମେ ସେଉ ଠୁ ବାହାରିଲୁ ଗୋଟେ ପାର୍କ ଥିଲା ବାଟରେ ପଡିଲା। ସେ ପାର୍କ ଟା ବନ୍ଦ ଥିଲା। ତାପରେ ଆମେ ପଳେଇ ଆସିଲୁ ଡାଇରେକ୍ଟ ରଘୁନାଥ ଜିଉ ରଘୁନାଥ ଜୀଉ ରୁ ଦର୍ଶନ କରିକି ଆସିଲୁ ସେଠୁ ଆସିଲୁ କୋଉଠିକି ଲଡୁ ବାବା। ଲଡୁ ବାବା ସନ୍ଧ୍ୟା ହେଇ ଆସିଥିଲା। ଲଡୁ ବାବାଙ୍କୁ ଦର୍ଶନ କରିକି ତାପରେ ଯେହେତୁ ଛେନାପୋଡ ନୟାଗଡ ର ପ୍ରସିଦ୍ଧ ହଁ ଲଡୁ ବାବାୁଙ୍କୁ ବଢିଆ ସେ ଦର୍ଶନ କଲୁ ଆଉ ଛେନାପୋଡ ଯେହେତୁ ମାନେ ଓଡି ନୟାଗଡର ଫେମସ୍ ସମସ୍ତେ କେଜିଏ ଦି କେଜି କିଏ ତିନି କେଜି ଏମିତି ସବୁ କିଣିଲୁ। କିଣି କି ସବୁ ସାଙ୍ଗମାନେ ସବୁ କିଣିଲୁ ଖାଇଲୁ ବି ସେଠି ଫାଷ୍ଟ ଟେଷ୍ଟ କଲୁ ବଢିଆ ଲାଗୁଥିଲା ଖାଇଲୁ ଘରକୁ ନେଇକି ଆସିଲୁ। ବଢିଆ ଲାଗିଲା କିନ୍ତୁ ଭୋଜି ମାନେ ପିକ୍ନିକ୍ ଟା ଏକଦମ୍ ଏଜୟମେଣ୍ଟ କଲୁ ଆମେ।
ହଁ ତା ସେଠି ଗଲେ ହବ ତାହେଲେ ଏଥର ଆଉ।
ହଁ ହଁ ନିଶ୍ଚିନ୍ତ ଯିବ ଯିବ ଯିବ ନିହାତି ବଢିଆ ଜାଗା।
ତମେ ବି ଯିବ ମନା କରିବନି।
ନା ନା ମୁଁ ଯିବି।